ହ୍ୟାଲୋ ଆଜ୍ଞା ସାର୍, ଜୟ ଜଗନ୍ନାଥ, ଗୁଡ ଇଭ ଆଫ୍ଟରନୁନ୍।
ଜୟ ଜଗନ୍ନାଥ।
ଆଉ ସାର୍ କଣ କରୁଛନ୍ତି ସାର୍?
ଏଇ ଆସିଥିଲି ଟିକେ ଭାଇଙ୍କି ଛାଡିବା ପାଇଁ ଆଉ।
ଭାଇଙ୍କି ଛାଡିବା ପାଇଁ ଆସିଥିଲେ, ଛାଡି ସାରିଲେଣି?
ହଁ ଭଦ୍ରକରେ ଛାଡି ସାରିଲିଣି।
ଓ ହୋ ନାଇଁ ମୁଁ ତ ଏଇନେ ଜଷ୍ଟ ଆସିଲି ରୁମ୍ କୁ। ବର୍ତ୍ତମାନ ଖାଇବା ଟାଇମ ତ ହେଲାଣି, ବର୍ତ୍ତମାନ ଖିଆପିଆ ହବ। ଆଉ ଭାଇ କି କଣ ଛାଡିବା ପାଇଁ, କୁଆଡେ ଗଲେ କି ଭାଇ?
ଭାଇ ଆକ୍ଚୁଆଲି ଭୁବନେଶ୍ୱର ଗଲେ। ସେ ବର୍ଷା ଯୋଉଠି ହଉଛି କାଲି ଯିବା କଥା ଆଉ ଯାଇପାରୁନଥିଲେ, ସେଥିପାଇଁ ମୁଁ ବାଧ୍ୟରେ କାର୍ ବାହାର କରି ନେଇକି ଆସିଲି ଛାଡ଼ିବା ପାଇଁ ଆଉ।
ଓ ହୋ ବର୍ଷା ତ ତିନି ଦିନ ହେଲା କଣ୍ଟିନ୍ୟୁ ସବୁଆଡେ ହଉଛି। ଆଉ
ଯାଇପାରୁନେ ନା ତାଙ୍କ ଦୋକାନ ଅଛି ନା, ଭୁବନେଶ୍ଵରରେ ବେଶ ବେଶୀ ଦିନ ଘରେ ରହିପାରିବେନି।
ହଁ ନିଶ୍ଚିନ୍ତ ଆଜ୍ଞା ବେଶୀ ଦିନ ବିଜନେସ ମ୍ୟାନ ମାନେ, ଆଉ କଣ ବେଶୀ ଦିନ ଘରେ ରହିପାରନ୍ତି? ଦୋକାନ ଅଛି ଯେହେତୁ, ଦୋକାନ ଖୋଲିବାକୁ ପଡିବ। ଯେତେ ବର୍ଷା ଖରା ଯାହା ହେଲେ ବି ଆସିଆ ପାଇଁ ପଡିବ ଯେମିତି ହେଲେ।
ଛଅ ସାତ ଦିନ ହବ ଘରେ ରହିଗଲେଣିି ନା।
ଓ ହୋ ଛଅ ସାତ ଦିନ ହେଲା ରହିଗଲେଣି।
ହଁ ସେଥିପାଇଁ ଯିବାକୁ ପଡିବ ଭୁବନେଶ୍ୱର, ନହଲେ ହବନି ଦୋ
ହଁ- ହଁ। ହଁ- ହଁ ନିଶ୍ଚିନ୍ତ ଆଜ୍ଞା ନିଶ୍ଚିନ୍ତ। ଆଉ କୋଉ ଦୋକାନ ଭାଇ ଦେଇଛନ୍ତି, ଆପଣଙ୍କର ଭୁବନେଶ୍ୱର
ସେଇ ଇଲେକ୍ଟ୍ରି ଦୋକାନ।
ଇଲେକ୍ଟ୍ରି ଦୋକାନ ନାଇଁ।
ଆ ହଁ ଏଇ ଫ୍ରିଜ୍, ଏସି, ୱାସିଂ ମେସିନ୍, ଏଇ ସବୁ ଟାଇପର ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ଏତିକ ଆଉ ଆଜ୍ଞା।
ସୋରୁମ୍ ଟାଇପର ହେଇ
ହଁ ସୋରୁମ ଟାଇପର। ପିଲା ଅଛନ୍ତି ଦୋକାନ ବନ୍ଦ ନାହିଁ, ଦୋକାନ ଖୋଲା ହଉଛି। କିନ୍ତୁ ଦୋକାନ ଯେତେ ଖୋଲା ହେଲେ ବି ଆଉ କଣ କରିବା, ନିହାତି ତ ଜଣେ ମାଲିକ ବସିବାକୁ ପଡିବ ନା।
ହଁ- ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆଜ୍ଞା, ମାଲିକ ଯଦି ଦୋକାନ ନ ବସିଲେ ଆଉ ପିଲାମାନେ କଣ କେତେ କି କରିବେ।
ଆଉ ତ ମୁଁ ତ ଯାଇପାରିବିନି ନା, ମୁଁ ତ ଜବ ଅଛି ନା।
ଆଜ୍ଞା। ଆଉ ବର୍ଷା ହଉଛି ଆପଣଙ୍କ ସେପଟେ, ଏବେ ନା ନାଇଁ ଛାଡି ଯାଇଚି?
ଆଜି ଟିକେ ସକ୍ ରାତି ସାରା ତ, ବହୁତ ଜୋର ବର୍ଷା ହଉଥିଲା ପବନ ହଉଥିଲା।
ଆଉ ଏବେ ବି ଏବେ ଟିକେ ଛାଡିଛି, ମାନେ ହଉଛି ଝିପ ଝିପ ହଉଛି ବେଶୀ ଜୋର ନାହିଁ,।
ହଁ ଚଳଣିଆ ବର୍ତ୍ତମାନ ଯାଇ ହବ ଗାଡି ମଟରରେ ଯାଇ ହବ ଆଉ ଯଦି ଅତିରିକ୍ତ ବର୍ଷା ହେଲା ପୁଣି ୱାଇଫ-
ମାନେ ଜେ ମାନେ ଯୋଉ ଭଳି ବର୍ଷା ନା- ଯୋଉ ଯୋଉ ଭଳି ବର୍ଷା ହଉଛି ବାଇକ ରେ ଯାଇହବନି ଓଦା ହେଇଯିବେ ଆପଣ।
ନାଇଁ ନାଇଁ ହଁ, ଆହୁରି ନା ଜୋରେ ବର୍ଷା ହେଲେ କାରେ ବି ଯାଇହବନି। ଗୋଟେ ଗୋଟେ କାରରେ ବି ଅତ୍ୟଧିକ ବର୍ଷା ହେଲେ ବେଶୀ ଜୋର ଯାଇହବନି ପୁଣି ବହୁତ ତକଲିଫ ହବ।
ସେଇ ବି ଅସୁବିଧା ମୁଁ ବାସ ସେ ମୁଁ ତ ପଳେଇ ଯାଆନ୍ତିନି କିନ୍ତ ଜଣଙ୍କୁ ୱେଟ୍ କରୁଛି। ସେ ଆସିବେ ତ। ସେଥିପାଇଁ ତାଙ୍କୁ ଅପେକ୍ଷା କରୁଚି।
ହଁ ହଁ ହଁ ଆଚ୍ଛା ଆଚ୍ଛା ଆଉ ସେ ରାସ୍ ରାସ ରାସ୍ତା କାମ ସବୁ ସରିଗଲାଣି ଯୋଉ ଏନ୍ ଏନ୍ ଏଚ ସବୁ ରାସ୍ତା କାମ ଚାଲିଥିଲା।
ନା ନା ରାସ୍ତା କାମ ତ ଅଳ୍ପ ବହୁତ ସରିଲାଣି ଆଉ କିଛି କିଛି ବାକି ଅଛି।
ସେ ବହନ୍ତ ଛକରେ କାମ ଚାଲିଥିଲା। ଆଉ ଏପଟେ ବନ୍ଧୁ ଛକ ପରେ ପରେ କୁଆଖିଆରରେ କାମ ଚାଲିଥିଲା। ଆଉ ଜାରକାରେ ବି କାମ ଚାଲିଥିଲା। ଓଭରବ୍ରିଜ୍ ହଉଥିଲା। ଏରା କାମ ସବୁ ସରିଗଲାଣି ନା ଚାଲିଚି।
ଯାରଖୁ ଆଜ୍ଞା ସବୁ କମ୍ପିଟେସନରେ ଆସୁଥିବେ।
ଆଚ୍ଛା କମ୍ପ୍ଲିଟ ହେଇଲାଣି ନାଇଁ।
ହଁ ଆଚ୍ଛା ମୁଁ ନା ନା ମୁଁ ଏପଟରେ ଅଛି ଭଦ୍ରକ ଛାଡ଼ିବା କୁ ଆସିଛି ନା।
ତ ଭଦ୍ରକୁ ଛାଡିବା ପାଇଁ ଯାଉଛନ୍ତି ନା ଭଦ୍ରକ ରୁ ଆସୁଛନ୍ତି।
ନା ନା ମୁଁ ମୁଁ ଭଦ୍ରକରେ ଛାଡ଼ିଲି ଅଲରେଡି ଛାଡ଼ି ସାରିଲିଣି ସେ ପଡ଼ିଲେଣି। ମୁଁ ଭଦ୍ରକ ଅପେକ୍ଷା କରିଚି ଜଣକୁ ଜଣ କୁ କରି ସେ ଆଣିବ ତ
ଆଚ୍ଛା ଆଚ୍ଛା ତା ମାନେ ଆପଣଙ୍କ ଦୋକାନ ଟା କୋଉଠି
ଦୋକାନ ଟା ଭୁବନେଶ୍ୱରରେ।
ଆଚ୍ଛା ଦୋକାନ ଟା ଭୁବନେଶ୍ୱରରେ ନାଇଁ।
ହଁ।
ଆଛା ଆଛା
ନାଁ ଶଳେଇ
ଆଉ କଣ ଆଜ୍ଞା ଖିଆପିଆ କରିଛନ୍ତି ନା ନାଇଁ?
ହଁ ଟିକେ ଜଳଖିଆ ଖାଇଥିଲେ ଯାହା ଆଇଥିଲି। ନାଇଁ ନା ହୋଟେଲ ନାହିଁ ଘରେ ଖାଇବି ନାହିଁ ଘରେ କେଶ ହ ପନ୍ଦର ମିନଟ୍ ଲାଗିବ।
ହଁ ହଁ ହୋଟେଲରେ କାହିଁ ଖାଇବେ ଘର ଖାଇବା ଯେନ୍ୱେନ। ଆଉ ଘରୋଇ ଖାଇବା ଯେମିତି ଲାଗିବ ଆଉ କଣ ବାହାରେ ମସଲା ମସଲି ଜିନିଷ ଖାଇକିଇ। ଖାଇହବ କି ଆଜ୍ଞା। ଠିକ- ହ୍ୟାଲୋ
ଆପଣଙ୍କୁ ଘର ଖାଇବା ଭଲ ଲାଗେ। ନା ଖାଇବା ଭଲ ଲାଗେ।
ନାଇ ଆଜ୍ଞା ବେସିକାଲି ତ ଆକ୍ଚୁଲି ବାହାର ଖାଇବା ଭଲ ଲାଗେ। ଭଲ ଲାଗେ ଏଇଥି ପାଇଁ ଘରେ ମସଲା ମସଲି ହୁଏନି ଆଉ ହୋଟେଲ ଫୋଟେଲରେ ପ୍ରାୟ ବେଶୀ ମସଲା ମସଲି। ଆଉ ଥରେ ଯଦି ହୋଟେଲ ମାନଙ୍କରେ ଆପଣ ମସଲା ମସଲି ଖାଇ ଯାଇଥିବେ ଘର ଖାଦ୍ୟ ବି ଆପଣଙ୍କୁ ଆଉ ଇଏ ହବନି ଭଲ ଲାଗିବନି ସ୍ଵାଦିଷ୍ଟ ହବନି।
ହଁ ନିଶ୍ଚିନ୍ତ ଭାବରେ ଆପଣ ଯଦି ବାହାରୁ ଖାଇବେ ଘର ଖାଇବା ଭଲ ଲାଗିବନି। କିନ୍ତୁ
ଭଲ ଲାଗେ କିନ୍ତୁ ଏହା ବାହାର ବାହାର ଖାଦ୍ୟ ଖାଇଲେ କଣ କି ଦେହ ଖରାପ ହବ। କିନ୍ତୁ ଆଉ-
ବହୁତ୍ କ୍ଷେତି। ଆପଣ ଭାବିପାରିବେନି, ଯଉ ଭଳିଆ କ୍ଷେତି ହବ।
ଯଉ ଦିନ୍‌ଷ ଆପଣ ଖାଇବେ, ସେଥିରେ ଆପଣଙ୍କର କ୍ୟାଲୋରି ରହିବ। ହେଲ୍ଦି ରହିବ, ବଡ଼ି ଫିଟ୍ନେସ୍ ରହିବ। ଆଉ, ଖାଇବା ଟା ଭଲ୍ ଲାଗିବ। ହୋଟେଲ୍ ହୋଟେଲ୍‌ ରେ କ'ଣ ଆପଣ ଜଣେ ଖାଇବେ। ଆ ଘରେ ଖାଇଲେ, ଆପଣ ଫ୍ୟାମିଲି ସହିତ ବସିକି ଖାଇବେ। ଘରେ ଖାଇଲେ ଆପଣ ଫ୍ୟାମିଲି ସହିତ ବସିକି ଖାଇବେ, ଯଉଟା କି ଆଜିକା ଡ଼େଟ୍ ରେ ଏଇଟା ବି ବିରଳ ଆଜ୍ଞା।
ଆଉ ମିଳୁନି ତ ଏଇଟା ଆଉ ଏଇଟା ତ ସମସ୍ତଙ୍କ ଭାଗ୍ୟ ନଥାଏ।
ଆଜି ଆଜିକାଲି ହଁ, ସମସ୍ତଙ୍କ ଭାଗ୍ୟରେ ଏସବୁ ମିଳେନି ଆଜ୍ଞା। ଆଜିକା ଡ଼େଟ୍ ରେ ସମସ୍ତି---ଘରେ ପଇସା ମିଳିବ। ହୋଟେଲ୍ ରେ ଯାଇକି ଭଲ ମନ୍ଦ ମଗେଇକି ଚିକେନ୍‌ ହଉ ଅଣ୍ଡା ହଉ ପନିର୍ ହଉ ମା ହଉ ଯାହା ମନ ତାହା ଖାଇବା ହେଲେ, ମଗେଇ କି ଖାଇ ପାରିବେ। କିନ୍ତୁ ଘରେ ଯଉ ଶାନ୍ତି ଟା ମିଳିବ, ସେ ଶାନ୍ତି ଟା କିନ୍ତୁ ପଇସା ଦେଇକି ପଇସା ଦେଇକି ମିଳିବନି।
ଆଜ୍ଞା ଆଜ୍ଞା, ଭଲ କ
ଆପଣ ଘରେ ସବୁବେଳେ ଖାଆନ୍ତି ଆଉ।
ମୋ ଘରେ ମୋର ୱାକ୍---ହୋମ୍ ପା।
ବାସ୍ ବାସ୍ ମୋର୍ ଘରେ ସବୁବଳେ କାମ ନା।
ଆଜ୍ଞା।
ଆମ--ସିପ୍ଟିଙ୍ଗ୍ ଡ୍ୟୁଟି ରହିଲେ, ଆମର ସିପ୍ଟିଙ୍ଗ୍ ଅନୁସାରେ ଆ-ତ ଘରେ ରହିଲୁ ନା।
ହଁ!
ମୋ- ସିପ୍ଟିଙ୍ଗ୍ ରହିବ ଛଅ ଟା ଗୋଟେ ଦିଇଟା ରହିବ, ଦିଇଟା ରୁ ରାତି ଦଶଟା ରହିଲା ସଇଲା।
ଆଉ ସାଙ୍ଗସାଥିଙ୍କ ସହିତ କେତେବେଳେ ଖଟି କରନ୍ତିନି?
ହଁ! ଫାର୍ଷ୍ଟହାଫ୍ ରୁ ଡ୍ୟୁଟି ରହିବ, ମୋର ଯେବେ ମର୍ନିଙ୍ଗ୍ ଡ୍ୟୁଟି ରହିଲା। ମର୍ନିଙ୍ଗ୍ ଡ୍ୟୁଟି ରେ ମୋ ମସ୍ତି ପରେ ସେକେଣ୍ଡେ ହାପ୍ ରେ ମସ୍ତି ଆଉ।
ଆଉ ବେଳେ ବେଳେ ଗାଁରେ ସିନା ପ୍ରାୟେ ଆପଣ ରହୁଥିବେ। ପୋଖରୀ ରେ କେତେବେଳେ ଗାଧୋଇଚନ୍ତି?
ନା, ଆମ--ତ ମୁଁ କେବେ ଗାଧେଇନି ପୋଖରୀ ରେ ମୋର ଟିକେ ଆଲର୍ଜି ଅଛି।
ଆଚ୍ଛା ଆଚ୍ଛା।
ମୁଁ ପୋଖୀରୀ ରେ ଗାଧଇ ପାରେନା ମୋର ଭାରି ଆଲର୍ଜି, ମୁଁ ଘରେ ହିଁ ଗାଧାଏ ସବୁବଳେ।
ହଁ! ନାଇଁ ଘରେ ଆଲର୍ଜି ଅଛି ଘରେ ଗାଧନ୍ତୁ। କାହିଁନା ଜଣ୍ ଜଣଙ୍କୁ ପାଣି ସୁଟ୍ କରେ ନାହିଁ।
ନା ମତେ ସୁଟ୍ ମୁଁ ବି---ମୁଁ ବି ପହଁରା ଶିଖିନି ନା ଠିକ୍ ସେ।
କେବେ ନଦୀରେ ଗାଧଇ ପାରେନା, ମୁଁ ସବୁବଳେ ପୋଖରୀ ରେ ଗାଧାଏ।
ନଦୀ, ପୋଖରୀ ରେ ଗାଧେଇ ପାରନ୍ତି ନାହିଁ। କାହିଁକି ନା ଏକେ ରେ ଆପଣଙ୍କ ଭଳିଆ ପହଁରା ଶିଖିି ନଥାନ୍ତି। ଆଉ ଯଦି ପହଁରା ଶିକିଥିବେ, ଅଧା ବିଦ୍ୟା ଶିକିଥିବେ ଯଉଟ କି ଖରା ଆଉ ନଦୀ, ପୋଖରୀ ରେ ଗାଧୋଇବାର ମଜା ସେ ମଧ୍ୟ
ଠିକ୍ ଠିକ୍, ଆଜ୍ଞା ଆଜ୍ଞା।
ଯଉମାନେ ଗାଧୋଛନ୍ତି ଯଉମାନେ ତା'ର ମଜା ନେଇଛନ୍ତି, ସେଇମାନେ ହିଁ ଜାଣିଥିବେ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା!
ଆପଣ ଲାଟିନ୍ ରେ ଲାଟିନ୍ ବସୁଥିବେ ଆଉ ପଦାକୁ ଯାଇକି ବସିବେ। ତାର ଆନନ୍ଦ ବହୁତ୍ ବହୁତ୍ ଫରକ ଆଜ୍ଞା ହେଲା ତାପରେ ଆପଣ ଆମେ ମାନେ କଣ କଲୁ?
ଯିଏ ଯୋଉ ଅଭ୍ୟାସ ରେ ପରିଣତ କରୁଚନ୍ତି ଆଉ ତାକୁ ତା କହିପାରିବାନି ସେଇଟା ହଉଛି ନିଜର ନିଜର ଇଚ୍ଛା।
ସବୁ ସହର ମାନଙ୍କରେ ରହିଆସିକି ସହର ମାନଙ୍କର ଢାଞ୍ଚା ସବୁ ଆମ ଭିତରକୁ ପଶି ଆସିଲାଣି।
ଆଜ୍ଞା ଆଜ୍ଞା।
ସହରରେ ଯୋଉ ଭଳିଆ ରୋଗ ବ୍ୟାପିଲାଣି ଆଜ୍ଞା। ଆପଣ ଯେତେ ଭଲ ଖାନ୍ତୁ ଯେତେ ଭଲ ପିନ୍ଧନ୍ତୁ ଯେତେ ଭଲ ସାୱାର ରେ ଗାଧାନ୍ତୁ ମଧ୍ୟ ଆପଣ ଙ୍କ ରୋଗ ହବ ହିଁ ହବ କିନ୍ତୁ ପ୍ରାୟ ପ୍ରାୟ ଆପଣ ଦେଖୁଥିବେ ମାର୍କ କରୁଥିବେ ଯଦି ଗାଁ ଗାଉଁଳିରେ ଲୋକମାନ ଙ୍କୁ ମାନେ ଆମ ଠାରୁ ଆହୁରି ସେ ଅସନା ମାନେ ରୁହନ୍ତି ତଥାପି ସେମାନଙ୍କୁ ରୋଗ ହୁଅନ୍ତିନି?
କିଛି ବି ହୁଏନା ଆପଣ ବିଶ୍ୱାସ କରନ୍ତୁ ଗୋଟେ କଥା କହିବି ନା ମୁଁ ଆ ମୁଁ ଗୋଟେ ବିଶ୍ୱାସରେ ଆପଣ ଗୋଟେ କଥା କହିବି ଏଇ ମୁଁ ଏବେ ଦେଖିଲି। ଏଇ କାରରେ ଗଲାବେଳେ ଦେଖୁଥିଲି ଚଲେଇକି ଗୋଟେ ସ୍ତ୍ରୀ ଲୋକଟେ ତାର ଯୋଉ ବିଲର ଯୋଉ ଧାନର ତାକୁ ସେ ହାଣ ହାଣୁଛି ତାର ଧରିକିରି ଗୋଟେ ଇଏ ରେ ତା ଛୁଆ ଟା ହଁ ବାହାରେ ତା ଛୋଟ ତୋ ଛଡା ସେ ବର୍ଷା ପକଉଛି ମୁଁ ଯାଉଛି ଗାଧେଇତେ ମାର୍କରେ ମୁଁ ପାଞ୍ଚ ମିନିଟ୍ ଠିଆ ହେଇ ଦେଖିଲି। ସେ ବର୍ଷା ପକଉଚି ଢୁ ଢୁ ଦି ଜଣ ପୁରା ଖେଳୁଛନ୍ତି।। ଛୋଟ ଛୋଟ ଛୁଆ ଇଏ ସିଏ କିନ୍ତୁ ଆମ ଜେନେରସନ୍ ର ପିଲା ଯଦି ଯିବେ ତାଙ୍କୁ ଥଣ୍ଡା ଶନିପା ହେଇଯିବ ତାଙ୍କୁ କୋଉ ମେଡ଼ିକାଲ ନେଇକି ଯିବ କଣ କରିବ ଠିକ୍ ନାହିଁ କିନ୍ତୁ ତାଙ୍କର କି କିଛି ବି ହଉନି ମସ୍ତି କରି ଖେଳୁଚନ୍ତି ମଜା ରେ ସେ ପାଣି ପିଉଛନ୍ତି।
ଏ ଗୋଟେ ପାଣିପାଗରେ ବଢି଼ ଯାଇଛନ୍ତି।
ସେଇ କଥା କହୁଚି ସେମାନେ ପୁରା ମାନେ ଗୋଟେ ଗୋଟେ ଭଗବାନଙ୍କ ବରଦନା ଟାଇପ୍ ତାଙ୍କୁ ମିଳିଛି।
ନିଶ୍ଚିନ୍ତ ନିଶ୍ଚିତ ଆଜ୍ଞା ଆଉ ମାନେ ରଖିବି ରହିଲେ ଆପଣ ମାନଙ୍କୁ ସେ ଏତେ ଜର, ଥଣ୍ଡା, କାଶ ମେଡ଼ିକାଲରେ ହବ ତ ସେମାନେ ଟଙ୍କାଟେ ବି ଖର୍ଚ୍ଚ କରିନାହାନ୍ତି।
ନା ନା କେବେବି ସେ ମେଡ଼ିସିନ୍ ମେଡ଼ିସିନ୍ କିଣିବାର ନାହିଁ ତାଙ୍କର।
ମେଡ଼ିସିନ୍ ସିଏ ମେଡ଼ିସିନ୍ କଣ ଜାଣିନଥିବେ
ବେଳେ ବେଳେ ମେଡ଼ିସିନ୍ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଏଇ ଯୋଉ ବର୍ଷାରେ ଏଇ ଯୋଉ କୁଦୁ କୁଦୁ ବର୍ଷାରେ ନାଦୁଥବ ବର୍ଷାରେ ବିଲରେ ଦୌଡ଼ିଥିବେ ମାଛ ଧରୁଥିବେ ମାଛ ଆସିକିରି ବିକୁଥିବେ ସବୁ ପ୍ରକାର କିଛି କରିଥିବେ ମାନେ ଆମର ଦେହ ହାତ ଥରିବ ବି ସେଇଆ ଆଜ୍ଞା ଆଜ୍ଞା ସବୁବେଳେ ସେ ଆଜ୍ଞା।
ଆଜିକା ଡେଟ୍ ରେ ଆମ ମାନଙ୍କ ପିଲାମାନଙ୍କୁ ଯଦି ଆମେ ପଠେଇବା ବି ଯାଆ ସେ ସବୁ କାମ କର ଦେଖ ସିଖ ତଥାପି ସେମାନେ ଯିବେ ନାହିଁ ସେମାନେ ତ ମୋବାଇଲ୍ ଧରିକି କି ମୋବାଇଲ୍ ଧରିକି ମୋବାଇଲ୍ ସହିତ ଏମିତି ସବୁ ଆକୁଟେଡ୍ ସବୁ ହେଇଗଲେଣି
ଆଉ ମୋବାଇଲ୍ ସହିତ ମୋବାଇଲ୍ ତ ତାଙ୍କ ଜୀବନ। ମୋବାଇଲ୍ କୁ‌ ପୁରା ଖରାପ୍ କରିସାରିଲେଣି ପା ଆଜ୍ଞା ଆଜ୍ଞା। ମୋବାଇଲ୍ ପୁରା ଖରାପ କରିସାରିଲାଣି ମୋବାଇଲ୍ ପୁରା ଦେହକୁ ପୁରା ଖରାପ କରିସାରିଲାଣି ଆସ୍ତେ ଆସ୍ତେ ମୋବାଇଲ୍। ମୋବାଇଲ୍ ସେଟା ଦୂରରେ ରହିବାକୁ ପଡ଼ିବ ନହେଲେ ହବନି।
କଣ କରିବା ଆପଣ ଛୋଟ ଛୁଆଙ୍କୁ ମୋବାଇଲ୍ ଦେଇଥିବେ ତାଙ୍କୁ ଟିକେ ଛଡ଼େଇ କି ନେଇଆସିବେ ଏମିତି କାନ୍ଦ କାନ୍ଦିବେ ସତେ ଯେମିତି ତାଙ୍କ ଉପରେ ପାହାଡ଼ ଉଁ ପଡ଼ିଗଲା।
ମୋବାଇଲ୍ ବି ଦରକାର୍ ପଡ଼ିଲେ ମୋବାଇଲ୍ ସେମାନେ ଭାଙ୍ଗିଦେବେ।
ହଁ ମୋବାଇଲ୍ ବହୁତ୍ ବି ଏମିତି ଭଙ୍ଗା ରୁଜା କରୁଛନ୍ତି ତାଙ୍କ ପାଖରେ ଯାହା ଆସିଲା ଯେତେବେଳେ ଗୋଟେ ଯିଦିଆ ପିଲା ବର ମାନେ ତାଙ୍କ ହାତରେ ଯାହା ପହିଲା ଯାହା କହିଲା ସିଏ ଆଉ ସିଏ ଗଲା ଆଉ ସେଇଟା ଆପଣ ଭାବିଛନ୍ତି ଯେ ଏଇଟା ପୂର୍ବ ଅବସ୍ଥା ଭେଳିଆ ଆସିଯିବ।
ସେଇଟା ଆମ ଜେନେରେସନ ଭୁଲ ଆମେ କାହାକୁ ଦୋଷ ଦବା।
ସେଏବେ କଣ କରିବା ଆଉ ତାପରେ ଆମେ ତ ସେଇ ଢାଞ୍ଚାରେ ପଢି ଆସିୁଛୁ ଯେ। ପିଲାମାନାନଙ୍କୁ ଅଳି ଆକଟ ଏ ସବୁ ରଖି ଆସଛେ ପିଲା ଯାହା କହିବେ ଆମେ ତାକୁ ଦବାକୁ ବାଧ୍ୟ।
ବାଧ୍ୟ ସବୁ ଶୁଣିବା ପାଇଁ ବାଧ୍ୟ ଆଜ୍ଞା ଆଜ୍ଞା। କଣ କରିବା। ଆମେ ତ ଆମେ ତାଙ୍କୁ କରିଛେ ଆଉ ଭୁଲ କଣ?
ଆଉ କିଛି କରିହବନି। ପିଲାମାନଙ୍କୁ ଠିକ ବାଟ୍ୟାରେ ଆଣିବା ପାଇଁ ହେଲେ- ମୋବାଇଲ ଛଡେଇକୁ ପଡିବ, କିନ୍ତୁ କଣ କରିବ ମୋବାଇଲ ଛାଡ଼ିବେନି ସେମାନେ ଆଉ। ତାପରେ ମୋବାଇଲ ଆଜିକାଲି ମୋବାଇଲରେ ଯୋଉୁ ନୂଆ ନୂଆ ସବୁ ଆସିଲାଣି ସବୁ। ଆମେ ଜାଣିନଥିବୁ କିନ୍ତୁ ଛୋଟ ଛୁଆ ଜାଣିଥିବ।
ହଁ ସବୁ ଜାଣିଛନ୍ତି ସେମାନେ ଆମ୍ବା ୟୁଜ୍ କରିପାରନ ସେମାନେ ୟୁଜ କରିଦଉଛନ୍ତି ବ୍ୟବହାର କରିବା ଯେରେ ମାଷ୍ଟର ସେମାନେ।
କୁଆଡେ କଣ କେମିତି ଜେନେରେସନ ସବୁ ଆସୁଛନ୍ତି? ଏ ଦି ହଜାର ଦୁଇ ମସିହା ପରେଠୁ ଯୋଉ ଛୁଆ ଜନ୍ମ ହଉଛନ୍ତି- ସେ ସବୁ ଗୋଟେ ଗୋଟ କମ୍ପୁଟର ଆଜ୍ଞା।
ଆଜ୍ଞା ଆଜ୍ଞା ହ ବ ଗୋଟ ଗଟେମ୍ପ